ହଁ ମ୍ୟାଡାମ ସନ୍ଧ୍ୟାବେଳେ କଣ କରୁଛନ୍ତି?
ଏଇ ପୁଅକୁ ଟିକେ ପାଠ ପଢାପଢି କଲି ଏଇ ବସିଛି ଆଉ। ଚା ଫା ଟିକେ ପିଇଲି।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
ଆଉ କଣ କରୁଛନ୍ତି? ପୁଅର ଏଇ କ୍ଲାସ୍ ତାର ନର୍ସରୀରେ ପଢୁଛି।
ପିଲାମାନଙ୍କୁ ଦଉଛନ୍ତି ନା ଟ୍ୟୁସମ ଫ୍ୟୁସନ ଦଉଛନ୍ତି ନା?
ହଁ ଟିଉସନ ସେ ଘରେ ଆସିକି ଜଣେ ଟ୍ୟୁସନ କରୁଛନ୍ତି ଆଉ।
ଆଜ୍ଞା। ହଁ ଏଇ ଟାଇମ ରେ ଟିକେ ପିଲାଙ୍କୁ ଦେଖିବେ ନା ଏଇ ଟାଇମ ରେ ଦେଖିଲେ ପିଲା ପଢିବେ ପରେ ଟିଉସନ୍ ଫିଉସନ୍ ଦେଲେ ସେମାନେ ଆଉ ଏତେ ଇଏ ହେବେନି ଏବେ ପଢ଼ିବାର ଶକ୍ତି ତାଙ୍କର ଏହିଖୁଣି ଜାଗ୍ରତ ହୁଏ।
ହଁ ପିଲାମାନେ ଏବେ ଟିକେ ଦୁଷ୍ଟାମି କରୁଛନ୍ତି। ତାପରେ ପାଠ ପଢାରେ ମନ ଦେଲେ ଆସ୍ତେ ଆସ୍ତେ ପଢିବେ ଆଉ। ।
ଆଉ। ଆଉ କଣ ଚା ବିସ୍କୁଟ ଖାଇସାଇଲେଣି ନା ଖାଇନାହାନ୍ତି?
ହଁ ଚା ଟିକେ କରିକି ପିଇଲିି ବିସ୍କୁଟ ଦି ଖଣ୍ଡ ଖାଇଲି ଆଉ ଏମିତି ଜଳଖିଆ ଆମର ରାତିରେ ବରା କି ଆମର ତେଲଭାଜି ଏମିତି ଘରେ ବନାଏ। ଆଉ ଆଜି କିଛି ସେମିତି ଖାଲି ଟିକେ ଚାହା ବିସ୍କୁଟ ଖାଇଦେଲି ଆଉ। ।
ହେ ଆମର ବି । ଭାତ, ଡାଲି, ତରକାରୀ, ଚାଟିଣି ଆଉ ବଡ଼ିଚୁରା ଏସବୁ ଆଉ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
ଆପଣ କଣ ଖାଇଲେ?
ମୁଁ ଖାଇଥିଲି ଭାତ, ଡାଲମା, ଖଟା ଆଉ ଆମର ହେଲା ଶାଗ ପୁଇ ଶାଗ କାକୁଡି ଆମ୍ବ ବି ମାର୍କେଟ ରେ ବିକ୍ରି ହଉଛି ଗଛ ଆମ୍ବ ତ ସରିଗଲାଣି।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
ମାର୍କେଟର ଆମ୍ବ କିଣିକି ଆଣିଥିଲୁ ଆଉ।
ଆଜ୍ଞା।
ହଉ। ଘର ପାଖରେ ଆପଣଙ୍କର ଆମ୍ବଫାମ୍ବ ଗଛ ସବୁ ମାନେ ଆପଣଙ୍କ ଘରର ଫର ନିଜର ଅଛି।
ଘର ପାଖରେ ଆମ୍ବଗଛ ଅଛି କଦଳୀଗଛ ଲଗେଇଥିଲ କଦଲି ଗଛ ବି ଅଛି। ଏସବୁ ଆ ଆଉ। ଆପଣମାନେ ଆଉ କଣ କରୁଛନ୍ତି ଏବେ? ରାତି ପାଇଁ ଖାଦ୍ୟ କଣ କରିବେ?
ରାତି ପାଇଁ ଆଜି ଭୋଜି ଗୋଟେ ଜାଗାରେ ଅଛି। ଆଉ ପୁଅ ଜଣଙ୍କର ତାଙ୍କ ବାପାଙ୍କର ଯିବେ ଆଉ ମୋର ଘରେ ଆମର କଣ ବନେଇକି ଖାଇବୁ ଆଉ। ଆପଣ କିଛି କରିବା ପାଇଁ ଭ ଟିକେ ଅଟା ଚକୁିକି ଟିକେ ରୁଟି କରିଦେବି।
ଆଜ୍ଞା।
କିଛି ଭଜା ଭଜିରେ କରିଦେବି କ୍ଷୀର ଆମର ଜଣେ ସକାଳେ ଦିଅନ୍ତି। କ୍ଷୀର ଅଛି କ୍ଷୀର ଲଗେଇ ଖାଇଦେବୁ ଆଉ।
ମାନେ ଆଜି ଗୁରୁବାର ବୋଲି ଆଇଁଷ ଫାଇଁଷ ଖାଇବେନି ଆଉ।
ଗୁରୁବାର ଆଜି ଆଇଁଷ ଗୁରୁବାର ହୁଏ ନା ଏମିତି ବି ଗୁରୁବାର ଛଡା ଆମର ମଙ୍ଗଳବାର ହେଲା ଇଏ ଆମର ଶନିବାର ସୋମବାର ଏସବୁବାରରେ ବି ଆମର ଖିଆ ଯାଏନି।
ଆଛା ଆଛା। ରଜ ର କୁଆଡେ ବୁଲାବୁଲି କରି ଗଲେ?
ରଜରେ ଯାଇଥିଲୁ ଗାଁ ମନ୍ଦିର ଟିକେ ବୁଲିବା ପାଇଁ ଆମ ଗାଁ ରେ ବି ଅଛି ଭଲ ରଜ ମହୋ୍ସବ ହେଇଥିଲା। ଆଉ ସେଠି ସବୁ ଦୋଳିଫୋଳି ଲଗେଇଥିଲେ।
ଆଜ୍ଞା।
ମନ୍ଦିର ବି ଆମ ପାଖ ଗାଁ ରେ ଠାକୁରଙ୍କର ଶିବ ମନ୍ଦିର ମନ୍ଦିର ଆମର ଜଗନ୍ନାଥ ମନ୍ଦିର ସବୁ ଅଛି ସେଠିକି ଲ ରଜ ପାଇଁ ବହୁତ ଯାଇଥିଲେ ବୁଲିବା ପାଇଁ ଆଉ ବୁଲାବୁଲି କରି ଆସିଲୁ ଆଉ।
ଆଛା ଆଛା। ଆଜ୍ଞା।
ଆପଣ କୁଆଡେ ଯାଇନାହାନ୍ତି?
ନା ନା ଆମର ଇଆଡେ କୁଆଡେ ଯିବା ହେଇନଥିଲା କାରଣ ଟିକେ ଘର କାମ ରହିଥିଲା ତ।
ଘର କାମଟି ବ୍ୟସ୍ତ ଥିଲୁ ସୁପ୍ରିମକୋର୍ଟ ଯାଇନଥିଲୁ ଆଉ।
ଆଉ ଆପଣଙ୍କ ଘର ପାଖରେ ରାସ୍ତା ବୋଧେ ଯାଇଚି?
ଆଜ୍ଞା ଆଜ୍ଞା ହଁ ରୋଡ ସାଇଟ ତ ଆମ ଘର।
ସବୁ ମାନେ ବସ୍ ଅ ଟ୍ରକ୍ ଗାଡି ମଟର ସବୁ ଚାଲେ ବଧେ। ଆଉ ଘରେ ସବୁ ଏବେ କଣ କରୁଛନ୍ତି ପିଲା ମାନେ ବାପା ମା ମାନେ?
ଆରେ ସବୁ ଏଇ ଗପ ଚା ଫା ବିସକୁଟ୍ ଖାଇକି ଅଛନ୍ତି, ବର୍ତ୍ତମାନ ବସିଛନ୍ତି ବାପା ଘରେ ଅଛନ୍ତି। ବୋଉ ଘରେ କଣ ତାର? ସେବା ସେବା ପାଇଁ ବ୍ୟସ୍ତ ଅଛି।
ଆପଣ ପିଲା ପିଲା ସବୁ ପାଠ ପଢିବା ପାଇଁ ଯାଉଛନ୍ତି। ଗାଁକୁ
ହଁ ହଁ। ପିଲାମାନେ ଏଇ ପଢୁଛନ୍ତି କରୁଛନ୍ତି ଏଇ ସବୁ ଧନ୍ଦା ଚାଲିଛି ଆଉ। ଆଉ।
ଆଉ ଚାଷ ବାସ କଣ କରନ୍ତି?
ଚାଷ ଆଜ୍ଞା ଧାନ ଟିକେ ହୁଏ ଗହମ, ବିରି ନାଇଁ ସରି ମୁଗ, ବିରି ଏ ସବୁ ଇଏ କରାଯାଏ ବର୍ତ୍ତମାନ ତ ଧାନ ସି ସିଜିନ ଚାଲିଚି ନା ସେଥିପାଇଁ ଟିକେ ଧାନ ବୁଣା ବୁଣି ବି ସରିଲାଣି। ବୁଣାବୁଣି ସରିଲା ପରେ
ହଁ ଆମର ସବୁ ରବି ଫସଲ। ଆଉ ଚାଷ ଆମର କରିବା କଥା ନା ସମସ୍ତେ
ଆଜ୍ଞା।
ଆମେ ଯେହେତୁ ଆମର ବର୍ଷ କୃଷକସାରା ପକାଏ ଧାନ, ବିରି ଏସବୁ ଆବଶ୍ୟକ। ଆମେ ନିଜେ ବି ଯଦି କିଛି ଚାଷ କରିପାରୁଛେ ତାହା ଆମକୁ ବହୁତ ଲାଭଦାୟକ ହେବ।
ଆଉ। ଗାଁରେ ବି ଲୋକମାନେ ପ୍ରାୟେ ଚାଷ କାର୍ଯ୍ୟରେ ଏବେ ଲାଗି ପଡିବେ।
ଆଜ୍ଞା ହଁ ଏବେ ଏଇ ଧାନ ସବୁ ଇଏ କରାହେଲା ବୁଣା ହେଲା ଆର ମାସକୁୁ ସବୁ ରୁଆ ହବ। ତାପରେ ଡିସେ ନଭେମ୍ବର ଡିସେମ୍ବର ବେଳକୁ, ସବୁ କଟାକଟି ହୋଇ ଅମଳ ହବ ଏଇସବୁ ଧନ୍ଦା ଆଉ।
ହଁ। ଓ ହୋ। ଆପଣଙ୍କର ଘର ପାଖରେ ସବୁ ମାନେ ଲୋକସବୁ ଗାଁରେ ଆମର ରାସ୍ତା ସାଇଡ, ଲୋକ ସବୁ ପାଖାପାଖି ରହିଥିବେ ଆଉ।
ଆଜ୍ଞା ଆଜ୍ଞା। ମୋର ଏଠି ଗାଁ, ମୋ ଗାଁ ଅଛି ଆଉ କୃଷକଙ୍କ ସଂଗଠନ ଅଛି। ଏଇସବୁ ଅଛି ଆଉ ସୋଉଟୁ, ରାସ୍ତା କଡରେ ଯେହେତୁ ମତେ ରହିବାକୁ ପଡୁଛି। ରହିଆ ଆଉ।
ରାସ୍ତା କଡ ଯେହେତୁ ଦେଖି ଚାହିଁକି ଚଳୁଥିବେ। ଡେଲି ରାତି ପାହିଲେ ରାସ୍ତାରେ ଗାଡ଼ି ଘୋଡ଼ା ମଟର କାରବାର କରୁଥିବେ।
ଆଜ୍ଞା।
ପିଲା ସ୍କୁଲ କଲେଜ ସବୁ ଯାଉଥିବେ।
ଆଜ୍ଞା।
ମୁଁ ଆମେ ରୋଡ଼ ସାଇଡ଼୍ ସତର୍କ ହେଇ ଚଳିବା ଆଉ।
ଆଜ୍ଞା।
ଆଉ ଆପଣଙ୍କର ଘରେ ସବୁ ଭଲ? ମାନେ ଦାଦା, ଖୁଡୀ, ବାପା ସମସ୍ତଙ୍କର ସବୁ ଭଲ ଦେହ ପା ଭଲ ହ୍ୟାଲୋ।
ସମସ୍ତେ ଏକଜୁଟ ହେଇକି ଅଛନ୍ତି ଗୋଟେ ଜାଗାରେ ସଂଗଠିତ ହେଇକି ଆଉ।
ଆଜ୍ଞା। ଆଉ ଏବେ ତ ସିଜିନ୍ ଚେଞ୍ଜ ହଉଛି ଆମେ ଖାଦ୍ୟ ପାନୀୟ ଆମେ ଠିକ ରେ ନ ରଖିଲେ ଖାଇବା ପିଇବା ଦେହ ବି ବହୁତ ଖରାପ ହଉଛି। ଏବେ ପ୍ରାୟ ବର୍ଷା ଦିନ ହେଇଗଲାଣି ମାଛି ଆମର ପୋକ ଜୋକ ସେସବୁ ଉ ପର ଦିନ ଏଇଟା ଆଉ ଆମେ ସବୁବେଳେ ଘରେ ପରିଷ୍କାର ପରିଚ୍ଛନ୍ନ ର ବା ଘରେ ଡେଟଲ୍ ପକେଇ ପୋଛିବା। ଛୋଟ ପିଲା ଯେହେତୁ ଘରେ ଆମର ଅଛନ୍ତି।
ଆଉ ବୁଲାବୁଲି କଡିକି କୁଆଡେ ଯାଇଛନ୍ତି କୋଉ ଜାଗା ହେଲା ଦେବକୁଣ୍ଡ ଭୀମକୁଣ୍ଡ? ଘଟଗାଁ ତାରେଣୀ
କରିବା ପାଇଁ ବହୁତ ଜାଗା ଯାଇଛୁ। ଆମର ଘଟଗାଁ ବି ଯାଇଛୁ ଘଟଗାଁ ପାଖରେ ସେଇଠି ଆମର ହେଲା ଆମର ଉମ ଭୀମକୁଣ୍ଡ ବି ବୁଲିବାକୁ ଯାଇଛୁ।
ଆଜ୍ଞା ଭୀମକୁଣ୍ଡ, ଦେବକୁଣ୍ଡ ସବୁ ଯାଇଛନ୍ତି।
ଦେବକୁୁଣ୍ଡ ବି ଯାଇଛୁ।
ଯାଇକି ଆପଣ କିଛି ଖାଲି ବୁଲିକି ଆସନ୍ତି ନା ସେତିକି ସେଠିକାର କିଛି କିମ୍ବଦନ୍ତି ଐତିହାସିକ ପୌରାଣିକ କି କିମ୍ବଦନ୍ତି କିଛି ଜାଣିଛନ୍ତି ନା ଜାଣିନାହାଁନ୍ତି?
ହଁ ସେଠି ଆମର ବହୁତ କିମ୍ବଦନ୍ତି ଅଛି ଯୋଉଠି କିି ଆମର ଭୀମ ମାନେ ଆମର୍ ଯେତେବଳେ ଏ ଚାଲିଥିଲା ଆମର ଯୁଦ୍ଧ ଆମର ମହାଭାରତ ଯୁଦ୍ଧ ଚାଲିଥିଲା। ସେତେବେଳେ ଭୀମ ତାଙ୍କର ଗଦା ଗୋଟେ ଗଛରେ ଲୁଚି ଚେଇଥିଲେ ସେଇ ଗଛ ବି ବୃକ୍ଷ ବି ଅଛି ଆ ଆମର ସେଇଟା ଦେବକୁଣ୍ଡ ଗଲାବେଳେ ସେଟା ବାଟରେ ପଡେ ଆଉ ଆଉ ଆମର ସେଠି ଖିଚିଂ ମନ୍ଦିର ଅଛି ଖିଚିଂ ମନ୍ଦିର ବି ଲୋକ ଲୋକ ଯିବାକୁ ବହୁତ ପସନ୍ଦ କରନ୍ତି। ଠାକୁର ଆମର ଖିଚିଂ ମନ୍ଦିର ଆମର ମୁଗୁନି ପଥରରେ ତିଆରି। ଆଉ ଆପଣ ସେଆଡୁ କେବେ ବୁଲାବୁଲି କରିବାକୁ ଯାଇନାହାନ୍ତି?
ମୁଁ ଯାଇଛି ଦେବକୁଣ୍ଡ ଯାଇଛି। ଭୀମକୁଣ୍ଡ ଯାଇଛି ଶ୍ରୀମାନ ଯାଇଛି ଦେବୁକୁଣ୍ଡ ଯଉ କହିଲେ ତ ସେଇଟା ସତ ଆଉ ଗୋଟେ କଥା ମୁଁ ଜାଣିଛି କିମ୍ବଦନ୍ତୀ ମୁଁ ଯା ଯୋଉଠିକି ଯାଏ ନା ସେଠିକାର କିଛି ବ୍ରାହ୍ମଣ ହଉ ମାନେ ଐତିହାସିକ କିଛି ଲୋକମାନଙ୍କ ସହିତ ଏସବୁ କଥା ଡିସକସନ୍ କରିକି ଆସେ। କଣ ପାଇଁ ଆର ଇଏ ସେ କୁହ ନ୍ତି କି ଯେତେବେଳେ ଉମ ପଞ୍ଚୁ ପାଣ୍ଡବ ମାନେ ଯାଉଥିଲେ କୁଆଡ଼େ ଉମ ମାନେ ବନବାସ ଥିଲେ ଦ୍ରୌପଦୀଙ୍କୁ ଶୋଷ ଲାଗିଲା ସେ ପାଣି ମାଗିବାରୁ ଭୀମ ତାଙ୍କର ଗଦାରେ ଏକ ପ୍ରହର ଦେଇ ଭୂମିକୁ ରକ୍ତମାନ ସୃଷ୍ଟି କରିଥିଲେ ସେବେଠାରୁ ଭୀମଗକୁଣ୍ଡୁ ନାମରେ ପରିଚିତ ହେଇଛି ଆଉ।
ହଁ ଆପଣ ଜାଣିଛନ୍ତି ଠିକ କଥା।
ଆଜ୍ଞା ହଉ ହଉ ଠିକ୍ ଅଛି ମ୍ୟାଡ଼ାାମ। ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା ମୁଁ ଏବେ ଯାଉଛି ଟିକେ ବଜାର ଆଡେ ଯିବା କଣ ଆଣିବା ଚା ଜଳଖି ଥରେ କଥା ହେବି ଆପଣଙ୍କ ସହିତ ଆଉ।
ଆଜ୍ଞା।
ରହିଲି ଆଜ୍ଞା ନମସ୍କାର।
ହଁ ହ।